ହୁଁ ହୁଁ ଭଏସ ଆସୁଚି ତ ହୁଁ କଣ କରୁଚୁ ଏ ଏଠି ଶୋଇଥିଲେି ଏନି ଉଠିଲି ଆଉ
ହୁଁ ଖାଇ ପିଇ ସାରିଲଣି
ହୁଁ ଖାଇସାରିଲିଣି।
କଣ ଖାଇଲପିଇଲ?
ମୁଁ ସକାଳେ ତ ଭା ଭାତ ଖାଇଥିଲି ଭାତ ଡାଲମା ତରକାରୀ ଟିକେ ହେଇଥିଲା ଆଉ ଏବେ ଜଷ୍ଟ ପିଠା ହେଇଥିଲା ତ
ପିଠା ଦିଇପ୍ରହରେ ପିଠା
ଦିଇ ପହରେ କାଲି ପାଇଁ ପିଠା ହେଇଥିଲା ତ ଆଜି ଟିକେ ବୋଉ କଡେଇ ପିଠା କରିଦେଇଚି। ହୁଁ ହୁଁ ରଜ ପାଇଁ ଆଉ
ବର୍ଷା ପାଣି କେମିତି ଖବର?
ବର୍ଷା ବି ତ ଦିଇ ଦିନ ହେଲା ହେଇନି ଖରା ହଉଛି ଦିଇ ଦିନ ହେଲା ନହେଲେ ତ ବର୍ଷା ହଉଥିଲା ଡେଲି।
ଏଇଁ ଏଠି ପ୍ରବଳ ଖରା ପ୍ରବଳ
ହୁଁ ପ୍ରବଳ ଖରା ହଉଛି ଖାଇଚୁ କଣ?
ଖାାଇଲି କଣ ଆପ ଆଉପୁର ର ଆଉ କାଲରା ଫଳ ଭଜା ହେଇଥିଲା। ଡାଲି, ଭାତ, ସାଲାଡ଼।
ହୁଁ ଆଉ କାଲି ରଜ ସ୍ପେଶାଆଲ କିଛି ବୁଲାବୁଲି ଭୋଜି।
ରଜ ବୁଲାବୁଲି କଣ କାମ ର ଅଛ ଆମେ ବୁଲାବୁଲି କଣ କରି ର ତାପରେ ଆମ ଆମେ ଅଛୁ ସ୍ୟାଡେ ମହାରାଷ୍ଟ୍ରରେ।
ହୁଁ ଗାଁରେ
ହଁ।
ସେଠି ବର୍ଷା ହେଇଥିଲା ଏବେ ନା ହେଇନି।
ନାଇଁ କାଲି ହେଇଥିଲା କାଲି ଟିକେ ଝିପିରିି ପକେଇକି ପଳେଇଲା ବର୍ଷା ଉଠଉଛି ଏମିତି ପଳଉଛି ଖରା ହଉ ଏମତି
ହୁଁ ଆଉ ଗାଁକୁ କେବେ କଣ ଆସିଥିଲ ନା ଆସିନ।
ନାଇ ଗାଁକୁ ଯାଇନି ଯିବା ଗଣେଶ ପୂଜା କୁ ଯିବାର ଅଛି। ଯାଇଥିଲି ଘରକୁ ଯାଇ ଆଥିଲି ଘରୁ ଚାରି ପାଞ୍ଚ ଦିନ ପାଇଁ ପୁଣି ପଳେଇଆଇଲି ଆସିଲା ପରେ ଇଆ ଟିକେ ଅସୁବିଧା ଥିଲା। ପଳେଇଲେ ତୋ ଯିବାର ଅଛି ଗଣେଶ ପୂଜା କୁ ଆଉ
ହଁ କେତେଟ ରାରୁ କେତେଟା କଣ ଡ୍ୟୁଟି ହଉଛି।
ସିମିତି କିଛି ନାହିଁ।
ମାନେ ଯେତେବେଳେ ଚାହିଁବ ସେତେବେଳେ କାମ କରିପାରିବ ନା କଣ?
ମାନେ କଲ ଡୁଟି ଭଳି ଆଉ।
ଓ କଲ ସେଣ୍ଟର ଟାଇପ ର ଆଉ।
ନା କାମ ଥିଲେ ଯିବାକୁ ପଡିବ ନଥିଲେ ନାଇଁ ଆଉ।
ହଁ ହ ଫିକ୍ସି୍ ସାଲୋରୀ ନା କେମିତି କଣ?
ନା ଫିକ୍ସି ଏ।
ଫିକ୍ସି ସାଲେରୀ।
ତୁମେ ଏବେ କୋଉଠି ଅଛ ଘରେ?
ହୁଁ ହୁଁ ଘରେ ଅଛି। ତରିସ୍ତି। ସେଡ଼ଜବ ଛାଡିଛି ଦି ତିନି ମାସ ହେଲା କଣ କହିଲେ?
ତୁମର ନୟାଗଡ଼ ନା?
ହୁଁ ହଁ ହଁ ନୟାଗଡ଼। ହ ଆପଣଙ୍କର
ଆମର ଯାଜପୁର। ଯାଜପୁର ଆମର।
ହ ସେଠି କଣ ଭଲ ଟୁରିଷ୍ଟ ପ୍ଲେସ କଣ କଣ ଅଛି?
ନ ଇଣ୍ଡିଆରେ ତ ସବୁଠୁ ଭଲ ଆମର ଯାଜପୁର ସବୁଠୁ ଭଲ ଫେମସ ଅଛି ଦେଖିବା ପାଇଁ। ମାନେ ପୁରୀ ପୁରୀ ଆଉ
ପୁରୀ ଠୁ ବି ଅଧିକ ଅଛି।
ଅ ଧିକ ଅଛିଦେଖ- । ଆମର ଏଠି ଜୀବିତ ଠାକୁର ଅଛନ୍ତି।
କୋଉ ଠାକୁର କହିଲ?
ସେଠି ଆମର ବଞ୍ଚି ଜୀଅନ୍ତା ସେ ଠାକୁର ଅଛନ୍ତି ସେଠି ଆମର। ଠାକୁର ଦେବି ବହୁଚନ୍ତି ମୋ-ମୋଟା ହଉଚନ୍ତି ପତଳା ହଉଚନ୍ତି ଏମିତି ହଉଚନ୍ତି।
ହଁ। ଯାତ୍ରା ଏକା ହଉଛି ବଡ ଯାତ୍ରା ନା ସେମିତି କିଛି ହଉନି?
ନାଇଁ ଆମ ଯାଜପୁର ଟାଉନ ଗଲେ ସବୁ ମିଳିଯିବ ସେଠି।
ହୁଁ ହୁଁ ହୁଁ ହୁଁ।
ନା ତୀର୍ଥ ସ୍ଥାନ ପାଖରୁ ନେଇ ଏମିତି ନାଭିିବା ପଯ୍ୟାନ୍ତ ସବୁ ମିଳିବ ସେଠି। ଯମ ମା ମିଳି ଯିବେ।
ହୁଁ।
ଏଇ ଛୋଟ ଛୋଟ ଶିବଲିଙ୍ଗ ଏମିତି ରାସ୍ତା କଡକୁ ବି ଗଡନି ତାକୁ ଯଦି ନେଇକି ତମେ ପଳେଇବ ଘରକୁ ପଳେଇବ ପୂଜା କରିବା ପାଇଁ ଘରୁ ତ ପଳେଇବେ କିନ୍ତୁ ଘରୁ ଆଉ ପଦାକୁ ଆଣିପାରିବନି ତମେ ତମେ ଯେତେ ଓଜନ କରିକି ଯେ ତେ ସେ ଏତେ ଓଜନ ହେଇଯିବ ତାକୁ ଉଠେଇ ପାରିବନି ସେ।
ମିରାକିଲ ହଉଚି ଆଉ।
ମାନେ ସେ ରାସ୍ତା କଡରେ ଯେମିତି ପଥର ଭଳି ଗଡୁଥିବେ ତାକୁ କେହି ଉଠାନ୍ତି ତାକୁ କେମିତି? ଆଉ କି ସାଇଡ କରିଦେଇ ଲୋ ଲୋକ ଯାଆନ୍ତି ଜୁଆର ହେଇ ଠାକୁର ଯାଆନ୍ତି ରାସ୍ତା ପାଖରୁ ଜୁଆର ହେଇ ହେଇ ଲୋକ ଯିବେ। ସେ ମନ୍ଦିର ପଶ୍ଚିମକୁ ସେ ମନ୍ଦିର ଅଛି। ଅଛି।
ହୁଁ ହୁଁ। ଆପଣ ଫେମସ୍ ଯାତ୍ରା କଣ ଅଛି?
ହାଲୋ।
ହୁଁ।
କାମ ଟା ପଶ୍ଚିମ ଗଛରେ।
ହୁଁ ଫେମସ୍ ଟା। ତ୍ରା ଆପଣଙ୍କର ଏପଟେ କଣ ଅଛି କଣ?
କୋଉଡ୍ରେ?
ମୁଁ କହିଲି ତମ ଏପଟେ ଫେମସ ଯାତ୍ରା କଣ ହଉ ଚି ମାନେ ବଡ ଯାତ୍ରା ଯାତ୍ରା ଯାତ୍ରା ମାନେ। ଏମିତି ଫେଷ୍ଟିଭାଲ୍। ହୁଁ।
ତମର ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଚି ବୋଧେ?
ପାଉନି ନେଟୱର୍କ
ହୁଁ, ହୁଁ, ନେଟୱର୍କ ଟିକେ ରହୁ
ଚା ଚା ଫଟ ପାହାଡ ମଝିରେ ଆମ ଗାତ ଭଳିଆର ରହିଛେ।
ହୁଁ। ବର୍ଷ-ବର୍ଷ- ବର୍ଷା କେବେ? ହେଲା।
ବର୍ଷା କାଲି ସନ୍ଧ୍ୟା ବେଳ ହେଇଥିଲା ବର୍ଷା।
ହୁଁ, ଆଜି ଖରା ହଉଚି?
ବଲ ଆଜି ଖରା ପ୍ରବଳ। ଖରା ହଉ ସେପଟେ ବାଦଲ ବି କାଉଁଳି ପକେଇଚି ବର୍ଷା ହ ହ
ହୁଁ।
ଏଇ ଖରାପ ମୌସୁମୀ ଆଉ ଆସ ଖରା
ହୁଁ। ରଜ ପରେ ପରେ ବର୍ଷା ଡେଲି ହବ ନା। ହୁଁ, ଆଉ ତିନି ଜଣ ଅଛ?
ହଉ ମୁଁ, ଭାଇ, ଭାଉଜ।
ଭାଇ କୋଉଠି କଣ ଜବ୍ କରୁଚନ୍ତି?
ଭାଇ ଗାଁ ରେ ଠିକା କରି କାମ ।
ହୁଁ, ଆଉ ଆପଣ ଯାଜପୁରରେ ଅଛନ୍ତି।
ଜ ହଁ ଗାଁ ରେ ଅଛନ୍ତି।
ହୁଁ।
ଆଉ ତୁମର ଖବର କଣ ସବୁ କୁ କୁହ।
ଆମର କଣ ମୁଁ
ନେଟୱର୍କ କାର ପଳେଇଲା? ପି କର ତୋର କଟିଲା ନାଁ ମୋର କଟିଲା? ହାଲୋ ହାଲୋ। ଆଉ?